ହାଲୋ।
ହେଲୋ ହଁ ନମସ୍କାର କୁହନ୍ତୁ। କଣ କରୁଥିଲେ?
ଆଜ୍ଞା ଏଇ ଖାଇଲି ଏବେ ଖାଇକି ଏବେ ଟିକେ ବାହାରେ ବୁଲୁ ଛି।
ଆଜ୍ଞା ଆଜ୍ଞା ଆଉ ସକାଳେ ନିତ୍ୟ କର୍ମ କରି ସାରିଲେଣି?
ଆଜ୍ଞା ଆଜ୍ଞା ଆପଣ କଣ କଣ କରୁଚନ୍ତି?
ଆ ମୁଁ ଏଇ କରୁଚି ପିଲା ପାଇଁ କିଛି ଖାଇବା ବନଉଚି। ନିତ୍ଯକର୍ମ ସାରିନି। ଟିକେ ଦେହ ଭଲ ନାହିଁ ଟିକେ ଡେରିରେ ଉଠିଲି। ବର୍ଷା ହଉଚି। ପ୍ରବଳ ବର୍ଷା ହଉଚି କୋଉ ପଟେ କି ଆପ ଆପଣଙ୍କର ଏଠି ପ୍ରବଳ ବର୍ଷା ହଉଚି।
ଆଜ୍ଞା ଆମ ଘର ଆନ୍ଦପୁର ଲାଇନ୍ ରେ।
କେଉଁଝର।
ଆଜ୍ଞା। ଆଉ ଆପଣଙ୍କ ଘର?
ଆମର ଆପଣଙ୍କ ପଡୋଶୀ ଜିଲ୍ଲା ଆଉ।
ଆଜ୍ଞା କୋଉଠି?
ପା- ପାଖ ଜିଲ୍ଲା। ପାଖ ଜିଲ୍ଲା କିଏ କିଏ କହିଲେ? କେଉଁଝରର ପାଖ ଜିଲ୍ଲା କୋଉ ଗୁଡିକ?
କେଉଁଝରର ପାଖ ଜିଲ୍ଲା ତ କହିବାକୁ ଗଲେ ଲାଗିଚି ଏପଟେ ଯାଜପୁର ହବ।
ହୁଁ।
ନହେଲେ ଯାଜପୁର କୁ ତ ଲାଗି ଯାଜପୁର ଭଦ୍ରକ।
ହଁ ଭଦ୍ରକ।
ଆଜ୍ଞା ଆଜ୍ଞା।
ଅ ହଁ ଆପଣଙ୍କର ତ ଆନନ୍ଦପୁର।
ଆଜ୍ଞା।
ହଁ କଣ କରୁଛନ୍ତି ଏବେ ପଢାପଢ଼ି ସାରିଲାଣି।
ଆଜ୍ଞା ଆଜ୍ଞା ଏବେ ପଢାପଢି ଏବେ ଥିଲା ଡିପ୍ଲୋମା କରୁଥିଲି।
ଆଜ୍ଞା।
ଆଜ୍ଞା ପଢ଼ୁଥିଲି ଏବେ ତିନି ବର୍ଷ ଥିଲା ତ ତିନି ବର୍ଷ ସବୁ ଏବେ ପୁରୀଗଲା ମେ ମାସ। ସରିଲା ତ ଘରେ ଟିକେ ବସିଚି।
ଚାକିରୀ ପକା ରେ ଅନୁସନ୍ଧାନରେ ଯିବେ ଆଉ ନା।
ଆଜ୍ଞା ଚାକିରି ପାଇଁ ଆବେଦନ କରିଛି।
ହୁଁ ହୁଁ।
ଆଜ୍ଞା ତ ସେଠି ଯଦି ଆବେଦନ ଯଦି ହେଇଗଲା ତ ତାପରେ ସେଠି ଯିବି ମାନେ। ହୁଁ ସେଠି ଜବ୍ ପାଇଁ ପଳେଇ ଯିବି।
ଅ ହଁ। ଆଉ କିଛି ବାହାର କାମ ଜାଣିଛନ୍ତି?
ଆଜ୍ଞା ବାହାର କାମ ମାନେ।
ଏଇ ଚାଷ କାମ।
ଆଜ୍ଞା ଆଜ୍ଞା ଚାଷ କାମ ଜାଣିଛି କିଛି କିଛି ବା ବାବାଙ୍କଠୁ ଶିଖିଚି। ମୁଁ ତ ସବୁବେଳେ ପ୍ରାୟ ବାହାରେ ରୁହେ।
ହଁ।
ଆଜ୍ଞା ଯେତେବେଳେ ଯେମିତି ଆସିଛି ର ଶିଖିଛି ବାପାଙ୍କ ପାଖରୁ କିଛି କିଛି।
ଅ ହ-
ଆଜ୍ଞା।
ଯାହା ହଉ ଭଗବାନ ଭଲରେ କରୁଛନ୍ତି ଆପଣଙ୍କୁ।
ଆଜ୍ଞା ସେଟା ତ ପ୍ରଭୁଙ୍କ ଇଚ୍ଛା। ଆଜ୍ଞା।
ଯଉ ଆପଣ କେବେ ଆସିଛନ୍ତି। ଏପଟ ଏରିଆକୁ ଆମର ଭଦ୍ରକ।
ଆଜ୍ଞା ଆଜ୍ଞା ଯାଇଥିଲି ଭଦ୍ରକ ଯେ ରାମନବମୀ ଜାଣିଛନ୍ତି ଆପଣ ତ ବହୁତ ପ୍ରସିଦ୍ଧ।
ହୁଁ ରାମନବମୀ ତ ଆମର ଏଠି ପ୍ରବଳ ଭଦ୍ରକର କି କି ତୀର୍ଥ ସ୍ଥଳୀ ଅଛି କହିଲେ?
ଏ ତୀର୍ଥସ୍ଥଳୀ ତ ସେମିତି ଜାଣିନି କିନ୍ତୁ ଆଖଣ୍ଡମ ମାନେ ଯୋଉ ଆରୋଡି ଆଖଣ୍ଡା ଆଜ୍ଞା ସେଠି ଯାଇଥିଲି ସେଠି ଯାଇଥିଲି ଆଉ ଆମର। ତାପରେ ତିହିଡି ଯାଇାଇଥିଲେ ବଂନ୍ତ ଛକ ଜାଣିଥିବେ।
ତିଇଡି ତିଇଡି ଆମ ଘର ଅଛା ତିଇଡ଼ି ଆମ ଘର ଭଦ୍ରକ ତିହିଡ଼ି।
ଆଜ୍ଞା ସେଇଠି ଯାଇଥିଲି ତିହିଡି ତିହିଡିରୁୁ ଏପଟେ ଯାଇଥିଲି।
ହୁଁ।
ଆଉ ହଉଛି ଆପଣ ଯାଇଥିଲେ ଧାମରା ଯାଇଛନ୍ତି ମନ୍ଦିର
ଆଜ୍ଞା ନାଇଁ ଧାମେରା ତ ଶୁଣିଛି କିନ୍ତୁ ଯାଇନି କେବେ ମୁଁ ଯାଇଥିଲି ସେ ବାବା ଆଖ
ଆଦାନୀ କାମ କରୁଛନ୍ତି ସେଠି
ଆଜ୍ଞା ଆଦାନୀ ଗ୍ରୁପ୍ ଅପ ମାନେ ସେ ଯୋଉ କମ୍ପାନୀ ଟା ଦେଖିଛି।
ହୁଁ
ଆଜ୍ଞା କିନ୍ତୁ ଭିତରକୁ ମାନେ ଏତେ ଇରେ ଦେଖିନି ତ ବାଟରେ ଗଲାବେଳେ ପଡ଼େ
ହୁଁ ହୁଁ
ଆଜ୍ଞା
ଓହୋ
ଆଜ୍ଞା ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ଆମେ ବାପା ମା ମୋର ଗୋଟେ ଝିଅ ଆଉ ମୋ ଶାଶୁ ଶଶୁର ଚାଲି ଯାଇଛନ୍ତି ଆଉ।
ଆଜ୍ଞା ଆଜ୍ଞା
ଆଉ କେହି ନାହାନ୍ତି।
ଆଜ୍ଞା
ଆମ ଆମେ ତ ତିନି ଜଣ ମାତ୍ର ଆଉ।
ଆଜ୍ଞା
ହୁଁ ତାପରେ ଆମେର କାମ ଦାମ ପ୍ରବଳ ଚାଲି ଏଇ ଯୋଉ ଚାଷବାସ କାମ ଆମେ ଶାଗ ବୁଣୁ ବାଡ଼ିରେ ପନିପରିବା ଲଗାଉ ମୁଗ ବିରି ଚାଷ କରୁ ଏଇସବୁ କରୁ ଆଉ।
ଆଜ୍ଞା ଆମର ବି ସେମିତି ପନିପରିବା ଏତେ ଲଗା ହୁଏନି, କିନ୍ତୁ ବାଡ଼ିରେ ଛୋଟ ବଟ ଲଗା ହୁଏ ମାନେ ଖାଇବା ପାଇଁ ଖାଲି
ହୁଁ ହୁଁ
ଏବେ ଟିକେ ଲଗେଇଛୁ ଏବେ ବାଇଗଣ ଲଗେଇଛୁ ତାପରେ ଭେଣ୍ଡି ବି ମଞ୍ଜି ଲଗେଇଛୁ ଛୋଟ ଛୋଟ ଗଛ ହେଇଛି କଲରା ଲଗେଇଛୁ। ତାପରେ ନୋଧିଆ ଲଗେଇଛୁ। ଜହ୍ନି
ବର୍ଷା ସିଜନ୍ ପନିପରିବା ନା କି ବର୍ଷା ଋତୁରେ ଯେତିକି ପନିପରିବା ତୁମ ଘରେ ଲଗେଇଛନ୍ତି।
ଖାଇବା ପାଇଁ ଲଗେଇଚୁ।
ହଁ ବିକ୍ରି ପାକ୍ରି ନାହିଁ କିନ୍ତୁ ଲଗେଇଲେ ଭଲ ନା ସବୁଜ ପନିପରିବା ନିତି ପାଇ ପାରିବେ ସାର ମସଲା ନାହିଁ, ସାର ମସଲା ନ ଦେଲେ ବି ପନିପରିବା ଗୁଡ଼ାକ ସୁସ୍ୱାଦୁ ଅଟିବ ହୁଁ ସେଗୁଡାକ ଖାଇବା ପାଇଁ ବହୁତ ସୁ ସ୍ୱା ସୁ
ଆଜ୍ଞା ତାପରେ ବି ଆଜ୍ଞା ଦେଖିବେ ବାହାର ପରିବା ବି ଘରରେ ଯୋଉ ପରିବା ମାନେ ଯୋଉ ଚାଷ କରନ୍ତି ଯାହା ବି ଅଳ୍ପ ହଉ ସେଟା ଟିକେ ବହୁତ ମାନେ ସୁନ୍ଦର ଲାଗେ ଖାଇବାକୁ।
ହଁ ସେଇଟା ସୁସ୍ୱାଦ ଅଛି। ଆମେ ଯୋଉ କହୁଛୁ ବାଡ଼ି ଘର ପରିବା ଯଦି କେତେ ଭଲ ଲାଗିବ ଶାଗ ଟିକେ ଆଣିକି ଖଡ଼ ରଖି ପଖାଳ ମୁ ମୁଠେ ଖାଇବେ ତାହେଲେ କେତେ ଭଲ ସେ ସବୁ ବାଇଗଣ ଟେ ପୁଡ଼ି ପୋଡ଼ିକି ଖାଇବେ, ଏ ସବୁ ଭଲ ନା ଓହୋ ଆଉ ଯାହା କରିଛନ୍ତି ତ ସେତିକି ଧନ୍ୟବାଦ। ନିଜେ ତ କର୍ମ କରିପାରୁଚନ୍ତି ନା ହଁ ଆଉ ମା ଫା ଅଛନ୍ତି।
ଆଜ୍ଞା ଘରେ ବାପା ଅଛନ୍ତି। ମା ମୋର ସାନଭାଇ ଆଉ ମୁଁ
ଓହୋ ଦୁଇ ଭାଇ ଆପଣ ନା? ହୁଁ ସେ ବି ପଢ଼ାପଢ଼ି କରୁଛନ୍ତି।
ଆଜ୍ଞା ମୋର ଏବେ ପଢାପଢି ସେ ପ୍ଲସ ଟୁ କଲି ଦୁଇ ବର୍ଷ
ହୁଁ
ଆଜ୍ଞା ତାପରେ ଡିପ୍ଲୋମା କଲି, ତାପରେ ଗୋଟେ ସାନଭାଇ ମୋର ସେମିତି ପ୍ଲସ ଟୁ ପଢୁଛି।
ହୁଁ
ଆଜ୍ଞା
ହ ଆଜ୍ଞା ଭଲରେ ରହୁଛନ୍ତି ଯାହା ହଉ ଭଗବାନ ଛୁଆ କରୁଛନ୍ତି ଝିଅ ନାହିଁ ଆପଣଙ୍କର ଘରେ ଭଉଣୀ
ମାନେ ଅଫସୋସ କଇଲା ବଳିଆ ଝିଅ ନାହାନ୍ତି
ଆ ହଁ ଝି ଝିଅମାନେ ଥିଲେ ଭାଇମାନଙ୍କ ହାତରେ କୋଉ ପର୍ବ ପାଳନ କରନ୍ତି କଇଲ
ଆଜ୍ଞା ରକ୍ଷା ବନ୍ଧନ
ହଁ ସେଟା ଟିକେ ମନ ଦୁଃଖ ହଉଥିବ ଆପଣଙ୍କର ନାଇଁ କି
ଆଜ୍ଞା ସେମିତି କିଛି ନାହିଁ ଦାଦା ଝିଅ ଜଣେ ଅଛନ୍ତି କିନ୍ତୁ ଯେତେ ଯା ହେଲେ ନିଜ ଭଉଣୀ ଭଉଣୀ ସେ ଯେହେତୁ ଯେତେବେଳେ ରୁହେ ଘରେ ତ ବାନ୍ଧି ଦିଏ ଥିବ ଯଦି ରାକ୍ଷୀ ପୂର୍ଣ୍ଣିମରେ ସେ ଯେତେବେଳେ ବାହାରେ ବି ସେ ପଢ଼ୁଡ଼ି ତ ଆଉ ଯେତେବେଳେ ନଥାଏ ମୁଁ ବି ବାହାରିଥାଏ ତ ସିଏ ଆଉ
ଯାହା ହଉ ଯା ରାକ୍ଷୀ ପୂର୍ଣ୍ଣିମାର ଆମ ଜଗନ୍ନାଥ ସଂସ୍କୃତି ବଳଭଦ୍ର ଜଗନ୍ନାଥ ତ ସୁଭଦ୍ରା ତାଙ୍କ ଭଉଣୀକୁ ଧରିକି ଅଛନ୍ତି
ଆଜ୍ଞା ଆଜ୍ଞା। ଆଜ୍ଞା ଭାବୁଛି ସାଙ୍ଗମାନଙ୍କ ସହିତ ଅଛି ଯିବାରୁ ଦେଖିବା ମହାପ୍ରଭୁଙ୍କ ଡୋରି ଯଦି ଲାଗିବ
ହଁ ହଁ କାଳିଆ ବିନା ସବୁ
ଆଜ୍ଞା ଡ଼ୋରି ଯଦି ନ ଲାଗିବ କିଛି ବି ହେଇପାରିବନି
ହୁଁ ଡୋରିଥିଲ ଯାଇକି ବା ଆମେ ବି ଥରେ ବିଗତ ବର୍ଷ ତା ଆଗ ବର୍ଷ ଯାଇଥିଲୁ ଅ ଆମର ସ୍ନାନ ପୂର୍ଣ୍ଣିମାକୁୁ ଯାଇଚୁ ମାନେ ଦୁଇ ଦିନ ପାଇଁ ନି ରାତିକାନ୍ତି ବନ୍ଦ ରହିଚି ଦେଖନ୍ତୁ ଆମେ ଫେରିକି ଆସିଲୁ ମହାପ୍ରଭୁଙ୍କ ଦର୍ଶନ ପାଇଲୁନି
ମୁଁ ବି ସେଟା ମୁଁ କେବେ ବିଶ୍ୱାସ କରୁନି କିନ୍ତୁ ଥରେ ଯେବେ ଯେତେବେଳେ ଯାଇଥିଲି ମାନେ ପରିବାର ସହିତ
ହୁଁ।
ଆଜ୍ଞା ମାନେ ମହାପ୍ରଭୁଙ୍କୁ ଯେତେବେଳେ ସିଏ ଯେତେବେଳେ ଚାହିଁବେି ସେତେବେଳେ ତମର ଦର୍ଶନ କରିପାରିବେ ଆଜ୍ଞା ଆମେ ଗଲୁନି ସକାଳଠୁ କିନ୍ତୁ ମହାପ୍ରଭୁଙ୍କର ସେଦିନ କଣ ରୀତିକାନ୍ତି ଥିଲା ତ ପହର ପକେଇଦେଲେ ଆଜ୍ଞା ତିନି ଘଣ୍ଟା ସାଢ଼େ ତିନି ଘଣ୍ଟା ସେ ଗୋଟେ ଜାଗାରେ ଠୀଆହେଲୁ
ହୁଁ ହୁଁ।
ଆଜ୍ଞା ତାପରେ ଯେତେବେଳେ ମହାପ୍ରଭୁ ଯେତେବେଳେ ଚାହିଁବେ ତ ସେତେବେଳେ ତାପରେ ତିନି ଘଣ୍ଟା ସାଡ଼େ ତିନି ଘଣ୍ଟା ପରେ ତାପରେ ଟିକେ ଟିକେ ଗଡିଲେ ଲୋକ ତାପରେ ଯେମିତି ଦର୍ଶନ ଚାଲିଲା ସେମିତି ଚାଲିଲା
ଯେତେବେଳେ ସେଇଟା କେତେ କଷ୍ଟ ଟ ଯାହା ଯିଏ ଭିଡ଼ରେ ଦର୍ଶନ କରିବ ତାଙ୍କ ଡୋରି ଲାଗିବ ତାଙ୍କୁୁ ଦେଖିଲେ ଖୁସି ଲାଗିବ
ଆଜ୍ଞା ସେଇଟା ତ ସତ କଥା
କଣ ଖାଇଥିଲେ ସକାଳ ଭୋଜନରେ
ଆଜ୍ଞା ସକାଳେ ମୁଁ ଫଳମୂଳ ଖାଇଥିଲି ଟିକେ କଦଳୀ ଖାଇଥିଲି ଦୁଇଟି ସେଓ ଖାଇଥିଲି
ହୁଁ।
ଆଉ ଗାଜର ଆଉ କାକୁଡି ଖାଇଥିଲି
ସବୁବେଳେ ଖାଆନ୍ତି
ଆଜ୍ଞା ଏମିତି ଖାଏ ସୋଲା ବି ଖାଏ ଯେହେତୁ ଟିକେ ମୁଁ
ହଁ ଭଲ ଖାଦ୍ୟ ଖାଉଛନ୍ତି ସେଇ ସବୁ ଶୁଷ ଶୋଷମ ଖାଦ୍ୟ ଖାଉଛନ୍ତି ଆଉ
ଏ ସୁଷମ ନୁହେଁ, ଟିକେ ଓଜନ କମ ଅଛି ତ ଟିକେ ଓଜନ ବଢିବା ପାଇଁ ଚାହୁଁଛି
କ୍ଷୀର ପିଅନ୍ତି?
ଆଜ୍ଞା କ୍ଷୀର ପିଏ।
ଓ ହୋ।
ରାତିରେ ଦିନରେ ତ ପିଇଏନି। ଦିନରେ ଯଦି ଟିକେ ମାନେ ଯଦି ସବୁବେଳେ ପିଇେ ପେଟରେ ଟିକେ ଗ୍ୟାସ୍ ହେଇଯାଏ ନା।
ହଁ।
ଆଜ୍ଞା। ସେଥିପାଇଁ ରାତିରେ ଶୋଇଲା ବେଳକୁ ପିଏ।
ଓହୋ।
ଆଜ୍ଞା।
ଆଉ କଣ କହୁଛନ୍ତି?
ଆଉ
ହଉ।
ଆଜ୍ଞା ଆପଣଙ୍କ ସବୁ ରୋଷେଇ କଣ ହେଇଛି ଆଜି?
ନା ରୋଷେଇ ହେଇନି। ମୁଁ ଏବେ ଯିବି କାମ କରିବା ପାଇଁ।
ଆଜ୍ଞା। ଝିଅ କେତେ ବର୍ଷର ଆପଣଙ୍କର?
ଆଁ ଆଉ ମୁଁ ଏଇ ଯିବି।
ନାଇଁ ଝିଅ ଆପଣଙ୍କର କେତେ ବର୍ଷର ହେବେ?
ଝିଅ ଆମର ଏଇ ଦଶ, ଆଠ, ଦଶ ବର୍ଷର। ହୁଁ। ହଁ, ସେ ପଢ଼େ ଏଇଠି ଭଦ୍ରକରେ ପଢ଼େ।
ଆଜ୍ଞା।
ହଉ।
ହଁ, ଆଉ କଣ କରିବା!
ଆଜିକାଲି ତ ପଢା ବିନା ତ କିଛି ହବନି ନା।
ନା, ନା। ଆପଣ ଯାହା ହଉ ପାଠ ଡିପ୍ଲୋମା କରିକି ଚାଷ କରିକି କେତେ ଭଲ କାମ କରୁଛନ୍ତି, ମୋ ଝିଅ ତ ଗୋଟଏ ଝିଅ। କେମିତି କୋଉଠି ଗୋଟେ ଲାଗିବା ପରେ ମୁଁ ଟିକେ ଖୁସି ହେବି।
ଆଜ୍ଞା। ଆଜ୍ଞା। ଲାଗିଯିବେ ମହାପ୍ରଭୁଙ୍କ ଦୟାରୁ ସବୁ ଲାଗିଯିବେ।
ହଁ, ମହାପ୍ରଭୁ ତ ଅଛନ୍ତି, ଆମ ପାଖରେ ଆମ ହାତ ଧରିକି ନେଉଛନ୍ତି।
ହଉ ଆଜ୍ଞା ମୁଁ ରଖୁଛି। ପରେ କେତେବେଳେ ଫାଙ୍କା ହେଲେ
ନା ନା ଆପଣ ଏଇ କଲ୍ ରେ ଆ ଆପଣ ଆଉ ଥରେ କଲ୍ କରିବେ କେତେବେଳେ ରହୁଛି?
ଆଜ୍ଞା।